କଣ କହିଲା?
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା।
ଆପଣଙ୍କ ନା?
ମୋନା ନିରୁପମ ବେହେରା।
କଣ କରନ୍ତି?
ମୋର ପାଠପଢ଼ା ଚାଲିଚି।
କଣ ପଢୁଛନ୍ତି?
ଉଁ ମୋର ସେକେଣ୍ଡ ଇୟର ହେଲା ପ୍ଲସ୍ ଟୁ ସେକେଣ୍ଡ ଇୟର୍।
ମୁଁ ବିଦ୍ୟାଳୟରେ ପଢୁଛନ୍ତି ତା ମହାବିଦ୍ୟାଳୟରେ।
ମୁଁ ବର୍ଚଣା ମହିଳା ବିଦ୍ୟାଳୟରେ ପଢ଼ୁଅଛି।
କଣ ଖାଉଥିଲେ?
ହାଲୋ।
କଣ ଖାଇଥିଲେ?
ମୁଁ ବିସ୍କୁଟ୍ ଖାଇଥିଲି।
ହଁ ଠିକ ଅଛି କୁହନ୍ତୁ।
ଆଜି ଆମେ କୋଉ ଟପିକୁ ନେଇକି କୋଉ ଗୋଟେ ବିଷୟକୁ ନେଇକି କଥା ହବା? କୁହନ୍ତୁ।
ଆଜି ଆମେ ଶିକ୍ଷା ବିଷୟରେ କଥା ବା ଯେଉଁ ଏବେ ଯୋଉ ଆମର ନୂତନ ଶିକ୍ଷାନୀତି ଏତେ ଲାଗୁ ହେଲା ଏନ୍ଇ ପି ଟ୍ୱେଣ୍ଟି ଟ୍ୱେଣ୍ଟି।
ହଁ।
ତ ସେଟା ଆର ନୂତନ ପିଲାମାନଙ୍କ ପାଇଁ। କେତେ ଉପକାରୀ ବା ଅପକାରୀ?
ବହୁତ ଉପକାର।
ଏମିତି ଟୋଣ୍ଟି ଟୋଣ୍ଟି ରେ କଣ ହେଉଛି? ନା ନୂତନ ଶିକ୍ଷା ମାନେ ନୂତନ ପୁସ୍ତକ ନୂତନ ପାଠ୍ୟ ଘସଡା ବି ସଂଯୁକ୍ତ କରାଯାଉଛି।
ଆ ତ ବର୍ତାରେ କେତେକ ବିଷୟ କୁ ସଂଯୋଗ କରାଯାଇଛି ଯାହା ଫଳରେ ନୂତନ ଶିକ୍ଷା ଶିଖି ପାରିବେ ପିଲାମାନେ। ସ୍ନାତକୋତରକୁ ଚାରି ବର୍ଷ କରାଯାଇଛି। ଆଉ ଏଇ ଶିକ୍ଷାନୀତି ଦ୍ଵାରା ଚାକିରି ଆସେ ଏଇ ପିଲାମାନେ ଶୀଘ୍ର ଚାକିରି ମଧ୍ୟ ପାଇପାରିବେ।
ହୁଁ।
ତାପରେ ନୂତନ ଯୋଉ ପୁସ୍ତକ ବଦଳିଛି ତା ସମ୍ପର୍କରେ କଣ କହିବାକୁ ଚାହୁଁଛନ୍ତି ଯୋଉ ବହି ବଦଳିଛି ତାହା ଭଲ ନା ପୁରୁଣା ବହି ଭଲ ଥିଲା?
ନା ସେଇଟା ପିଲାମାନଙ୍କୁ ଫାଷ୍ଟ ଏଇଟା ତମ ବହିଟା ଶୀଘ୍ର ବଦଳିଗଲା କାହିଁକିନା ହଠାତ୍ କିନି ପିଲା ଜାଣିନାହାନ୍ତି ଛୁଟି ମଧ୍ୟରେ ଶୀଘ୍ର ସରି ବଦଳି ଗଲା ଏଇଟା ଫାଷ୍ଟ ଆମକୁ କିଛି ଦିନ ପିଲାମାନଙ୍କୁ ଏଟା କହିକି କିମ୍ବାର ମାନେ ଶିକ୍ଷକ ମାନେ ଆଗେ ତାକୁ ପଢ଼ିକି ଉଁ ତାଙ୍କୁ କିଛି ଶିକ୍ଷା ଦେଇ ସାରିଲା ପରେ ସେମାନେ ଜାଣି ସାରିଲା ପରେ ଏହାକୁ ପିଲାମାନଙ୍କୁ ସେ ପଢେଇ ପାରିବେ। ଏଇଟା ଶିକ୍ଷକଙ୍କୁ ଲେ କୋ ଶିକ୍ଷକ ପାଇଁ ବି ନୂଆ ହେଇଗଲା ତ ଏଇଟା ବୋହୁତ କଷ୍ଟ ପାଠ ବି ଦେଇଚି। ପିଲାମାନେ ପଢିବାକୁ ବୋହୁତ ଅସୁବିଧା ଏବେ ବି ଆମର ଆ ବୋହୁତ ଭୁଲ ବାହାରୁଚି ପିଲାମାନଙ୍କ କ କମ୍ପି
ଭୁଲ ହେଇ ପାରିଛି କି? ବହି ଗୁଡିକ ନିର୍ଭୁଲ ହେଇପାରିଛି କି?
ହଁ ହେଇପାରିଚି।
ନିର୍ଭୁଲ ହୋଇପାରିଚି ଭୁଲ ହୋଇଚି। କେମିତି ନିର୍ଭୁଲ ହେଲା? ବୋହୁତ ଭୁଲ ଭାରୁଚି। ବ୍ୟାକରଣ ଗୋତ ବୋହୁତ ଭୁଲ ଭାହାରୁଛି। ରୁଟି ବୋହୁତ ତୃଟି ହୋଇଚି ବହି ପାଇଲା ନାହିଁ ତୃତି ଗତ ବହିକୁ ଫିଲାମାନେ ପଢିକି ଭବିଷ୍ୟତରେ କିଛି ବି କରିପାରିବେ ନାଇଁ। ସେଥିପତି ସରକାର ସଚେତନ ହେବା ଦରକାର।
ହ ପିଲାମାନଙ୍କର ସବୁ କ ରହିଚି ଅସୁବିଧା ସେମାନେ ପଢ଼ି ପାରୁନାହାନ୍ତି। ବୋହୁତ କଥା ଗୁଡ଼ ଗୁଡ଼ିକ ବୋହୁତ ବାକ୍ୟ ଗୁଡ଼ି ସବୁ ଭୁଲ କରାଯାଇଚି ଯାହା ଦ୍ଵାରା ସେମାନେ ପଢିବାକୁ ବୋହୁତ କଷ୍ଟ ହୋଉଚି।
ଯେପରିକି ପିଲାମାନଙ୍କୁ ରୋଷେଇ ବା ରନ୍ଧନ ବିଷୟରେ ସବୁ ପଢେଇବାକୁ ଦିଆଯାଇଚି ତ ସେ ସବୁ ପିଲା ମାନ ଜାଣିବା ଏତେ ବି ଆବଶ୍ୟକତା ନୁହଁ।
ହଁ।
କ୍ରୀଡ଼ା ସଂସ୍କୃତି ବିଷୟରେ ବି ବୋହୁତ ପ୍ରକାର ଭୁଲ ରହିଚି ତାକୁ ଆହୁରି ଭଲ ଭାବରେ କରିବା କରିଥିଲେ ଭଲ ହୋଇଥାନ୍ତା। ବାକ୍ୟରଣ ଗତ ଓଡିଆ ବ୍ୟାକରଣ ଗତ ତ୍ରୁଟି ରୋହୁଚି। ଇଂରାଜୀ ବାହିରେ ଓଡ଼ିଆ ପଦ୍ୟକୁ ସଂଯୁକ୍ତ କରାଯାଇଚି ଯାହା ପିଲାମାନଙ୍କୁ ପଢିବାରେ ବୋହୁତ ଅସୁବିଧା କରୁଚି।
ମୁଁ ଜାଣିବାରେ ପିଲାମାନଙ୍କୁ ଯାହା ଆଗରୁ ପଢ ଯାଉଥିଲା ଯେମିତି ଆମର ଶି ଇଷ୍ଟମ୍ ଟା ଆମର ଯେମତି କାମଟା ଚାଲୁଥିଲା ସେମତି ଚାଲିପାରେ ଠିକ୍ ତ ଗୋଟେ ଗୋଟେ ବିଷୟ ଏମତି ଚେଞ୍ଜ କରିଥିଲେ ହେଇଥାନ୍ତା। କିନ୍ତୁ ପୁରା ଟୋଟାଲ ବହିଟାକୁ ଚେଞ୍ଜ କରିଦେଲେ ତ ସେଇଥିରେ ତାଙ୍କୁ ବୋହୁତ ପ୍ରୋବ୍ଲେମ ହୋଉଚି ଏମିତି ଗୋଟେ ଗୋଟେ ବିଷ ହଁ ଇ ଅଦଳ ବଦଳ ହେଇଥିଲେ ଚଳିଥାନ୍ତା କିନ୍ତୁ ଏ ସ ପୁରା ବହିଟା ଇଏ ହେଇଯାଉଚି ତ ତାଙ୍କୁ ବୋହୁତ କଷ୍ଟ ହୋଉଚି ପଢିବାକୁ। ତ ଆଁ ବଦଳାଇଲେ ତ ବଦଳେଇଲେ କିନ୍ତୁ ତା ଦେହରେ ବୋହୁତ କଷ୍ଟ ମାନେ ଯୋଉଟା ନୁହଁ ସେଇଟା ବି ସେ ଲେଖି ଦେଇେଚନ୍ତି। ତ ସେମାନେ କୋଉଟା ଠିକ କୋଉଟା ଭୁଲ ସେମାନେ ବି ଜାଣି ପାରୁନାହାନ୍ତି। ବହି ରେ ଯୋଉଟା ଲେଖା ହେଚି ଠିକ୍ ନା ଜି ଶିକ୍ଷକ ମାନେ ଯୋଉଟା କୋହୁଚନ୍ତି ସେଇଟା ଠିକ। ସେଇଟା ସେ ବୋହୁତ ହଁ ବେ ବେନ ଜାଣି ପାରୁନାହାନ୍ତି।
ଆଗକୁ ଯୋଉମାନେ ଚାକିରି ଆଶାରେ ଅଛନ୍ତି ସେମାନଙ୍କ ପାଇଁ ଯୋଉ ପଦବୀ ଗୁଡିକ ବାହାରୁ ନାହିଁ ବା କମ ବାହାରୁଚି ସେମାନେ ବୋହୁତୁ ହଇରାଣ ବି ହୋଉଛନ୍ତି ଆଉ ଏପରି ଶିକ୍ଷା ପାଇବା ଦ୍ଵାରା ସେମାନେ ଭବିଷ୍ୟତରେ ଯେଉଁ ଟେନ୍ସ ଦେବେ ସେଥିରେ ସେମାନେ ବିଫଳ ହୋଇପାରନ୍। ସେତିକି ପାଇବା ସେମାନଙ୍କ ପାଇଁ କଷ୍ଟ ହେଇପାରେ।
ହଁ।
କିଛି ଶିଖିବା ପାଇଁ ସେମାନେ ବହୁତ ଅସୁବିଧାରେ ମଧ୍ୟ ପଡିିପାରନ୍ତି ତ ବହିକୁ ବଦଳେଇବା ଦରକାର ବୋର୍ଡ ଏହାର ତଦନ୍ତ କରିବା ଦରକାର।
ହଁ। ଏଇ ସବୁ ପ୍ରକାର ଅସୁବିଧା ଦେଖା ଯାଉଛି ଶିକ୍ଷା ମାଧ୍ୟମରେ
ବିଦ୍ୟାଳୟରେ କମ୍ପୁଟର ଜାତୀୟ ଶିକ୍ଷା ବା କୌଣସି ହସ୍ତସ ଶିଳ୍ପକୁ ମଧ୍ୟ ଶିକ୍ଷା ଦବା ଦରକାର ଯାହା ଭବିଷ୍ୟତରେ ପିଲାମାନଙ୍କର କାମରେ ଆସିବ ସେଥିପ ଥି ମଧ୍ୟ୍ୟ ସ ସରକାର ସରକାର ସେଥିପ୍ରତି ମଧ୍ୟ ଧ୍ୟାନ ଦେଲେ ଭଲ ହୁଅନ୍ତା।
ହଁ।
ବହିକୁ କିପରି ନିର୍ଭୁଲ କରାଯାଇ ପାଡିବ କରାଯାଇ ପାରିବ ଆପଣଙ୍କ ମତରେ
ଏଇଟା ତାହାକୁ ପୁଣି ଯେମିତି ଥିଲା ବହି ସେମିତି ଦିଆଯିବାଟା ଠିକ୍ ରହିବ କାହିଁକିନା ପିଲାମାନେ ଯେମିତି ଯେଉଁ ଅନୁସାରେ ପଢ଼ି ଆସୁଥିଲେ ସେ ସେମିତି ହେଲେ ସେ ଠିକ ସେ ପଢିପାରିବେ ଏଇ ବହିଟା ଆ ପୁଣି ଆଉ ଥରେ ଚେଞ୍ଜ କଲେ ମାନେ ବଦଳାଇଲେ ବହୁତ ସମୟ ଲାଗିବ ତାଙ୍କୁ ପଢିବାକୁ ତାଙ୍କ ପାଠ ପଢା ସେତେବେଳେ ତାଙ୍କର ଶେଷ ହେଇଯିବ ବହୁତ। ତୋ ଡେରିରେ ମଧ୍ୟ ତ ଆସିଲା ବହିଟା କିନ୍ତୁ ଏବେ ବହୁ ଚେଞ୍ଜ କଲେ ବହୁତ ସମୟ ଲାଗିବ ତା ଅପେକ୍ଷା ଯୋଉଟା ଆଗରୁ ଦିଆଯାଉଥିଲା ଯୋଉ ବହିଟା। ସେଇ ବହିରେ ପାଠ ପଢାଟା ଦିଆଗଲେ ପିଲାମାନେ ଆରା ଭଲସେ ପଢିପାରିବ ମୋ ମତରେ।
ବହି ବଦଳେଇବା ପୂର୍ବରୁ ସି ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେବା ଦରକାର ଥିଲା କି?
ହଁ ଦବାରେ ଥିଲେ କାହିଁକିନା ସେମାନେ ତ ପଢେଇବେ ନା ସେମାନେ କ ଫାଷ୍ଟ ସେମାନଙ୍କୁ ଦିଆଯାଇଥାନ୍ତା ଏଇ ବହି ସବୁ ସେମାନେ ପଢ଼ିଥାନ୍।
ସେମାନଙ୍କୁ ପ୍ରଥମେ ପ୍ରଶିକ୍ଷଣ ଦବାର ଆବଶ୍ୟକତା ଥିଲା ତାହାପରେ ପି ବହି ବଦଳା ଯାଇ ପିଲାମାନଙ୍କୁ ପଢେଇବାର ଆବଶ୍ୟକତା ଅଛି। ପିଲାମାନେ ବି ବହୁତ କମ ବୟସରୁ ଏପରି ତ୍ରୁଟିପୂର୍ଣ୍ଣ ପାଠ ଗୁଡିକ ଯଦି ପଢିବେ ତାହେଲେ ଭବିଷ୍ୟତରେ ସେମାନେ ବହୁତ ହଇରାଣରେ ହେବେ। ତ ବହି ଗୁଡିକୁ ନିର୍ଭୁଲ କରାଯିବା ଦରକାର। ଉଚ୍ଚଶିକ୍ଷା ପାଇଁ ସରକାରଙ୍କର ଯୋଉ ଯୋଜନା ମାଗଣା ଶିକ୍ଷା ଏହା ପିଲାମାନଙ୍କୁ କିପରି ଉପଯୋଗ କରିବ।
ଏଇଟା ଉଁ ଅଲଗା ସବୁ କ୍ଷେତ୍ରରେ ଆ ବହୁତ ସୁବିଧା ଦେଇପାରୁଛି କିନ୍ତୁ ଏଇ ବହି ମାଧ୍ୟମ ପରେ ପାଠ ମାଡି ମାଡି ବହୁତ ଏ ମାନେ ଏଇ ଇର ମାନେ ଏଇ ବର୍ଷରେ ବହୁତ ଇଏ ହେଇଛି କିନ୍ତୁ ଆଗ ରୁ ଯେମତି ପିଲାମାନେ ପଢୁଥିଲେ। ସବୁ ଠିକଠାକ୍ ଥିଲା ଯେମିତି ପଢ଼ା ହେଉଥିଲା ସେମିତି ଚାଲୁଥିଲା। ଏଇ ଉଁ ବହି ବିଭିନ୍ନ ଏ ଯେଉଁ ସରକାର ଆସିଲେ ସେଇ ସରକାର ର ମାନଙ୍କର ଡ୍ରେସ୍ ଚେଞ୍ଜ ହବା ଏଇ ସବୁ କରିବା ଦ୍ଵାରା ପିଲାମାନଙ୍କର ପାଠପଢ଼ାରେ ଉଁ ଟିକେ ତ୍ରୁଟି ରହୁଛି। ବହି ଚେଞ୍ଜ କରିଦେଉଛନ୍ତି ଯେଉଁ ସରକାର ଆଇଲା ସେ ସରକାରଙ୍କ ଅନୁସାରେ ବହି ହବା। ଏସବୁ ଭୁଲ ରହୁଛି।
ଶିକ୍ଷାର ଅଭିପ୍ରାୟ କଣ ହେବା ଦରକାର ଚା କିରି କରିବା ରୋଜଗାର କରିବା। ନା ଶିକ୍ଷାକୁୁ ଭଲ ଭାବରେ ପିଲାମାନଙ୍କୁ ଯୋଗେଇବା ବା ଶିକ୍ଷାକୁ ଭଲ ଭାବ ଗ୍ରହଣ କରି ତାକୁ କାର୍ଯ୍ୟରେ ଲଗେଇବା କଣ ହେବା ଦରକାର ଶିକ୍ଷାର ଅଭି
ଶିକ୍ଷାକୁ ଭଲସେ ଗ୍ରହଣ କରି ପିଲାମାନଙ୍କୁ ପ୍ରଦାନ କରିବା
ଯ ଶିକ୍ଷକ ମାନେ କେବଳ ରୋଜଗାର ନିମନ୍ତେ ଶିକ୍ ଶିକ୍ଷା ଗ୍ରହଣ କରୁଛନ୍ତି ସେମାନେ ଏହା ଠିକ କରୁଛନ୍ତି କି?
ନା ଫାଷ୍ଟ ଆମେ ଯୋଉଥିପାଇ ଆମ କର୍ମଟା ଯାହା ଆମେ ତାକୁ ଫାଷ୍ଟ ଦେଖିକି ତାପରେ ଆମକୁ କର୍ମ ମାଧ୍ୟମରେ ଆମକୁ ପଇସା ଆସିଯିବ ତ ଫାଷ୍ଟ ଆମେ କର୍ମକୁ ଦେଖିବା ତାପରେ ଆମେ ଅ ଆପେ ପଇସା ଟା ଆସିଯିବ।
ତନ୍ତ୍ରୀ। ଏଇ ବ ମତପଣା ବହି କୁ ବଦଳ ପାଇଁ ପଦକ୍ଷେପ ନେବା ଉଚିତ ନା ନାହିଁ।
ନିହାତି ଉଚିତ ରହିବ।
ଶ୍ଷା ସମାପ୍ତି ପରେ ଚାକିରୀ ପାଇଁ ଯୋଉମାନେ ଆଶା ରଖିଛନ୍ତି ସେମାନଙ୍କ ପାଇଁ ପଦବୀର ନିଯୁକ୍ତି ଆବଶ୍ୟକତା ଅଛି ନା ନାହିଁ?
ହଁ ବହୁତ ଅଛି ସେମାନେ ତ ବହୁତ ଯେହେତୁ ସେମାନେ ବି କଷ୍ଟ କରୁଛନ୍ତି ନା ପଢିବା ପାଇଁ ସେମାନେ ଉ ନିହାତି ପାଇବା ଉଚିତ।
ସମ୍ବଧୀୟ କଥାବାର୍ତ୍ତାକୁ ଆମେ ଏଠାରେ ସମାପ୍ତ କରିବା।
ଆଜ୍ଞା ରହୁଛି ନମସ୍କାର।